ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ
ଆଲୋ ଝିଅ ଆଉ କଣ କରୁଚୁ?
ଏଇ ବସିଥିଲି ଏବେ ପଢୁଥିଲି ପଢିକି ଆସିଲି। ତମେ କଣ କରୁଛ?
ମୁଁ ତ ରୋଷେଇ ସାରିକି ବସିଛି ବସିଛି ଝିଅ ଆଉ। ଆଉ ତୋର କେବେ ପରୀକ୍ଷା ହଉଚି?
ପରୀକ୍ଷା ବା ତିରିଶ ତାରିଖ ପନ୍ଦର ତାରିଖ ଆଡମିଟ୍ କାର୍ଡ ଆସିବ ତିରିଶ ତାରିଖ ପରୀକ୍ଷା। କଣ ରୋଷେଇ କରୁଛ?
ଏଇ ସାଧା ତରକାରୀ ଗୋଟେ ଆଉ ସାରୁ, ଆଳୁ, ବଡ଼ି, ବାଇଗଣ ଆଉ ଯୋଉ ଖଡା ପକେଇକି ମସୁର ଜାଇ ପକେଇକି ତରକାରୀ ଗୋଟେ କରିଛି ଆଉ ଆଉ ବଡି, ବାଇଗଣ, ବିଲାତି ଛେଚା ପଖାଳ ଭାତ ଆଉ।
ଖାଇଲଣି ନା ଖାଇନ।
ନା ଲୋ ଝିଅ ମୁଁ ଖାଇନି।
ଓହୋ ଆ ତମ ଦେହ ଭଲ ଅଛି ନା।
ହଁ ହଁ ଭଲ ଅଛି। ତୋ ଦିହଟି ଭଲ ଅଛି।
ହଁ ଭଲ ଅଛି। ଆଉ ସକାଳେ କଣ ଖାଇ ଥିଲ
ସକାଳେ ଚା ଜଳଖିଆ ଖାଇଥିଲି।
ଆଉ କଣ ଖ
ଆଉ
ଆଉ ଘରେ ସମସ୍ତେ ହଁ ରଜରେ ଆସିବ ଆମ ଗାଁ କୁ।
ହଁ ଯିବା ତମ ଗାଁରେ ଭଲ ରଜ ହୁଏ?
ହୁଁ ପକେଇ ସାରିଲିଣି ପରା ଦୋଳି ଗୁଡା ସବୁ ଅଧା ଅଧା କାମ ହେଇ ସାରିଲାଣି। ଟେଣ୍ଟ ବାନ୍ଧୁଛନ୍ତି।
ହୋଉ ଦେଖିଆ ଯିବା ଆଉ।
ଆସିବ ଆମ ଘରକୁ ବି ଟିକେ ଆସି ଆସ ବୁଲିକି ଯିବ।
ହଁ ହଁ ଚେଷ୍ଟା କରି ବା ଯିବାକୁ ହୁଁ ହୁଁ ଆଉ
ସିବ ତ ବୁଲିକି ଯିବ ଏଇଠୁ ଏତିକି ବାଟ ଆଉ।
ଆଉ ରଜ ପାଇଁ ନୂଆ ଡ୍ରେସ ଆଣିଲୁଣି?
ହଁ ଆଣିକି ସିଲେଇ ପାଇଁ ଦେଇଚି ମାନେ ଦେଲିଣି ଏକ ତାରିଖ ପୂର୍ବରୁ ତାଙ୍କୁ କହିଲ ଟିକେ ସିଲେଇ କରିଦବ ମୁଁ ସିଲେଇ କରେ ଯେ ମୁଁ କହିଲି ଏଇନା ଏକ୍ଜାମ ଅଛି ବୋଲିକା ଆଉ କଲିନି ଦେଇ ଦେଇକି ପଳେଇ ଆସିଚି ସେ ସେ କହିଲେ ଯାଇକି ମଝି ରଜ ଦିନ ଦେବି ମୁଁ କହିଲି ମୁଁ କହିଲି ମଝି ରଜ ଦିନ ଦବ ମୁଁ କହିଲି ହଉ ତାହେଲେ ଦବ ଆଉ କଣ କରିବି।
ଓହୋ।
ମୋର ବି ସେମିତି ହେରା ଗୁଡ଼ାଏ ସିଲେଇ ପଡ଼ିଚି ମନା କରୁଥିଲି ସିଲେଇ କରିବିନି କରିବିନି ବୋଲିକା ସେ କହିଲେ ଆଉ ଆସିଚୁ ଏବେ ଟିକେ କରିଦେ। ନହେଲେ ପୁଣି ପଳେଇବୁ ଆଉ କରିବୁ କି ସିଲେଇ ତାପରେ ମୁଁ ଟିକେ ଏମିତି କମ୍ ପଇସାରେ ବି ସିଲେଇ କରିଦିଏ କଣ ଏତେ ପଇସା ଆଣିବି ଯେ ସେତିକିରେ ସିଲେଇ କରିଦିଏ ଶହେ ଟଙ୍କାରେ ବ୍ଲାଉଜ ଯେମିତି ବନେଇଦିଏ ସେ ଆମ ଘର ପାଖରେ ଯୋଉ ସମସ୍ତେ ଅଛନ୍ତି ସେ ଟିକେ ବ୍ଲାଉଜ ସିଲେଇ କରି ତ ବ୍ଲାଉଜ ସିଲେଇ କରିଦବ ମୁଁ କହିଲି ପରୀକ୍ଷା ଅଛି ମୁଁ ନିଜେ ମୋ ଡ୍ରେସ ସିଲେଇ କରିନେଇ ଆଉ ତମର କଣ ସିଲେଇ କରିଦେବି। ମନା କରୁଥିଲି ତଥାପି ବାଧ୍ୟ କରୁଥିଲା ମୁଁ କହିଲି ନା ଏଇନା କରିବି ନାଇଁ ଦେଖିବା ପରୀକ୍ଷା ସରୁ ଆଉ ତାପରେ ଯଦି କରିବି ମୁଁ କରିବି ନହେଲେ ଆଉ ତାପରେ ପରୀକ୍ଷା ସରିଲା ବେଳକୁ ବି ଆମ କଲେଜ ଖୋଲା ଯାଇଥିବ।
ହଁ କଲେଜ ଖୋଲା ହେଲେ ତ ପଳେଇବୁ ଆଉ ସିଲେଇ କଣ କରିବୁ।
ଆଉ ତମ ଖରା ହେଇଚି ନା ବର୍ଷା ଉଠେଇଚି ତମ ଆଡ଼େ?
କାଉଁଳେଇଚି ଲୋ ଝିଅ।
ହଁ ପା ଆଜି ଭଲ ପାଗ ଦେଇଚି ମାନେ ଯେମିତି ରଜ ପାଗ କହନ୍
ହଁ ରଜ ପାଗ ଦେଇଚି ଆଜି।
ଆଉ ତୁ ତାହେଲେ ସବୁ ସିଲେଇ ଶିଖିଛୁ ଡ୍ରେସ ବ୍ଲାଉଜ ସାୟା ସବୁ।
ହଁ ମଝିରେ ଥରେ ଯୋଉ ମାନେ ମୋର ସ୍କଲାରସିପ ପଇସା ଆସିଥିଲା କପଡ଼ା ଆଣିକି ସାୟା ସିଲେଇ କରିକି ଆଣିଥିଲି ଆଠ ହଜାର ଟଙ୍କାର ଖଣ୍ଡେ କପଡ଼ା ଆଣିଥିଲି ଦଶ ବାର ହଜାର ଟଙ୍କା ଲାଭ ହେଇଥିଲା। ମାନେ ଏଇ କଲେଜ ଖରା ଛୁଟି ଟାଇମରେ ଯୋଉ ପ୍ଲସ୍ ଥ୍ରୀ କରୁଥିଲି ସେଇ ଟାଇମରେ ତାପରେ ପୁଣି ଆଉ ପଢ଼ିଲି ଇଆଡ଼େ ସିଆଡ଼େ ଆଉ ତାପରେ ଆଉ ଦେଇନି ଟାଇମ୍ ସିଆଡ଼େ ତାପରେ ମଝିରେ ପୁଣି ଟ୍ୟୁସନ୍ କଲି ଆଉ କୁଆଡ଼େ ଦେଖିବି ସେଥିପାଇଁ ଆଉ କଲି ନାହିଁ।
ମୁଁ ଝିଅ ସିଲେଇ ସବୁ ଶିଖିଥିଲି ଆଉ ମୁଁ ମୁଁ ସବୁ ସିଲେଇ ଶିଖିଥିଲି ମୁଁ ଟ୍ରେନିଂ ଯାଇଥିଲି। ଆଉ ସବୁ ଶିଖିଥିଲି ଆଉ ଏଠି ଆଉ ଘର କାମ ତ ମତେ ବଳଉଛି ଆଉ କଣ ସିଲେଇ କରିମି ମୁଁ ସବୁ ଶିଖିଛି ନା ସାୟା, ବ୍ଲାଉଜ, ଡ୍ରେସ ଛୁଆଙ୍କ ଡ୍ରେସ, ହାଫ ପ୍ୟାଣ୍ଟ ଆଉ ସବୁ ଶିଖିଛି।
ସେଇ ଯେଉଁ କରୋନା ଟାଇମରେ ଲକଡାଉନ୍ ହେଲା ଏ ସେତେବେଳେ ତ ସବୁ ବନ୍ଦ ହେଇଗଲା। ଯେତେବେଳେ ପ୍ଲସ ଟୁ ଫାଷ୍ଟ ଇଅର ହେଇଥିନୀ। ଜଷ୍ଟ ଟେନ୍ଥ ସାରିଥିଲା ପ୍ଲସ ଟୁ ଫାଷ୍ଟ ଇଅର ହେଇଥିନି କରୋନା ଟାଇମ୍ ତ ଚାଲିଲା ଯାଇକି କମ୍ପ୍ୟୁଟର ଦେଖିକି ଆସିଥିଲି ମୁ କମ୍ପ୍ୟୁଟର ଶିଖିବା କଥା। ତାପରେ ମୋତେ କରୋନା ହେଇଗଲା ମୁ କହିନି ଏଇନା କଣ କରିବି ଘରେ ବସିକି ସିଲେଇ ଶିଖିଦିଏ। ସମୁଦାୟ ଦି ମାସ ଶିଖିଥିଲି ଗୋଟେ ଝିଅଟା ପାଖରେ ଏମିତି ଗାଁ ରେ କେ ସୁଦ୍ରାପାଳ ଯାଏ ସେଇଠି ଦେଖିକି ଆସିଥିଲି ତାରି ପାଖରେ ଦି ମାସ ଶିଖଥିଲି ହଜାର ଟଙ୍କା ନେଇଥିଲା ଦି ମାସ ଶିଖଥିଲି। ସେ ବ୍ଲାଉଜ୍ ଫ୍ଲାଉଜ୍ ବି ଶିଖେଇ ନଥିଲେ। ଖାଲି ଏଇ ଡ୍ରେସ୍ ସିଲେଇ ପ୍ୟାଣ୍ଟ ସିଲେଇ ଏମିତି ଶିଖେଇଥା ନିଜ ଟୁର ଦେଖିକି କାଟିକ କରିଦିଏ ଆଉ ହ ନିଜ ବ୍ଲା ସିଗୁଡା ସିଲେଇ କରିଦିଏ।
ହଁ ମାପ ଜାଣିଲେ କାଟି କାଟି ପାରିଲେ ସିଲେଇ କରିଦବ କଣ।
ହଁ ଖାଲି କା
ହଁ ଭଲ।
ଟିକେ ଇଏ ଟ ସିଲେଇ କରିଦେଲେ ହେଇଗଲା।
ହୁଁ
ସନା ହେଇନି।
ନାଲୋ ଝିଅ ଆମର କିଏ ଚାଷ କରିବ? ଆଉ ତ ଟିକି ଦେଇ ସାଙ୍ଗରେ ଟିକି ଦେଇ ତ ବାହାରକୁ ପଳେଇ ହେଲା ଆଉ ତ ଅଙ୍କଲ ତ ସିଏ ଟିକି ଦେଇ ସାଙ୍ଗରେ ପଳେଇଛନ୍ତି ଜୟପୁର ଆଉ କିଏ ଚାଷ କରିବ ଆମର ଏ ବର୍ଷ ନାଇଲୋ ଝିଅ। କଣ କରିବା?
ହଁ ଆମର ଏଇ ଏବେ ବୋଇତାଳୁ ଲଗା ହେଲା, ପୁଣି ତାପରେ ବାଇ ବାଇଗଣ ଲଗେଇବେ।
ହୁଁ ଉଉ
ତାପରେ।
ଆଉ ତୋ ବାପା ସବୁ କରୁଥିବେ ଆଉ
ବାପା ଇଆ ପୂର୍ବ ଥର କାମ ପଡିଲା, ବାପା କାମକୁ ପଳେଇଲେ ଆଉ ସେ ବାଇଗଣ ଦେଖିବ କିଏ ନା କଣ ଦେଖିବ କିଏ, ସେ ବାଇଗଣ
ହୁଁ।
ପୋକଫୋକ ଲାଗିଗଲା ଫାଷ୍ଟ୍ ବର୍ଷ ଭଲ ହେଇଥିଲା ବାଇଗଣ ଛୋଟ୍ ଟୋ ଜାଗାରେ ବି ଲଗେଇଥିଲେ। ପଚାଶ ହଜାର ଟଙ୍କା ପାଖାପାଖି କିନ୍ତୁ ବାହାରଥିଲା ଖାଲି ମାନେ ଛୋଟ୍ ଛୋଟିଆ ଜାଗାଟାରେ ଏ ତାପର ବର୍ଷ ପୁଣି ଏମିତି ହେଲା ହଁ ପା ଏଇ ବର୍ଷ ଲଗେଇଛନ୍ତି। ବାଇ ଯୋଉ ବୋଇତାଳୁ ଲଗେଇଛନ୍ତି ଯେ ବାଇଗଣ ଲଗାହବ ଟିକେ ବ ବର୍ଷା ହେଲା ଆମ ଗାଁର ସମସ୍ତେ ବାଇଗଣ, ହେଲେ ଟିକେ ଟିକେ ଜାଗାରେ ବି, ହଁ ବାଇଗଣ ତ ଥରେ ତୋଳା ହବ। ଥରେ ଔଷଧ ପକାହେବ।
ହଁଅଅ
ତ ବାଇଗଣ ପୋକ ଲାଗିବ।
ଆଜ୍
ଆଉ କେତେବେଳେ ଖାଇବ? ନାଆଆ ଖାଇନେଇ। ସକାଳୁ ଜଳଖିଆ ଖାଇଯାଇଥିଲି ଯାଇଥିଲୁ ଟିକେ ମନ୍ଦିର ଘର ପାଖରେ ଗୋଟେ ଝିଅର ଜନ୍ମଦିନ ଥିଲା ତ କାଲି ଯାଇ ଥିଲି ମନ୍ଦିର ସୋମବାର ଥିଲା ବୋଲିକା। ବ୍ରାହ୍ମଣକୁ ପଚାରିଲି ମୁଁ କହିଲି ଆଉ କାଲି କେତେବେଳେ ଆସିବ, ମୋତେ କହିଲେ ଆଠଟା ବେଳେ ଆସେ ମୁଁ କହିଲି ଆଠଟା ବେଳେ ଆଉ ମୁଁ କାଲି ରାତିରେ ଲେଟ୍ ଶୋଇନି ସକାଳୁ ଡେରରେ ଉଠିନି ଆଠଟା ବେଳକୁ ସିଏ ଆସ୍ ଲେଣି ଆମ ଘରକୁ ମୁଁ ବାହାରି ନଥିନି। ବାହାରିକି ଗଲାବେେଳକୁ ଆଠଟା ସାଢ଼େ ଆଠଟା ହେଇଯାଇଛି ତଥାପି ବ୍ରାହ୍ମଣ ଆସିନଥିଲେ, ସାଢ଼େ ଆଠଟା ବେଳୁ ଯାଇକି ସାଢ଼େ ନଅଟା ପର୍ଯ୍ୟନ୍ତ ବସିଛୁ ତଥାପି ବ୍ରାହ୍ମଣ ଆସିଲେନି, ତା ତା ଝିଅ ସେ ଝିଅର ଭୋଗ ଏମିତି ଦେଇ ଦେଇକି ମନ୍ଦିର ଖୋଲା ଥିଲା ମାନେ ସେ ମନ୍ଦିରକୁ ସେମାନେ ଗାଧୋଇବାକୁ ଆସନ୍ତି ଆମ ଗାଁ ମନ୍ଦିରକୁ ସେମାନେ ଖୋଲିଥିଲେ, ଆଉ ସେଇଠି ଠାକୁର ଦର୍ଶନ କରିଦେଇକି ଭୋଗ ରଖିଦେଇକି ପଳେଇ ଆସିଲୁ, ଆସିଲା ବେଳେ ତୋଟାରୁ ଜଳଖଆ ନେଇକି ପଳେଇ ଆସିଲି ଖାଇ ଦେଇଛି। ଆଉ ମାଆ ତ ଡାଇବେଟିସ୍ ସିଏ ଖାଇ ଦେଇଛି ରୁଟି ହୁଁ କାଲି ରାତିରେ ରୁଟି କରିଥିଲା ଆମ ପାଇଁ କହିଲା ସକାଳେ ଖାଇବ ବୋଲି ମୁଁ ଆଉ ସକାଳେ ଖାଇନି ଜଳଖିଆ ଖାଇ ଦେଇଛି, ଆଉ ମୁଁ ଖାଇଲିିନି ନା ସିଏ ଟିକେ ରୁଟି ଦି ତିନିଟା ଖଣ୍ଡେ ଖାଇ ଦେଇଛି ନା ତାକୁ ଆଉ ଭୋକ ଲାଗୁନି କହିଲେ ଗୋଟାଏ ବେଳକୁ ଖାଇବା ବାପା କାମ କରତେ ପଳେଇଛନ୍ତି ଆଉ, କିଏ ଅଛି ଯେ ଏଇନେକେ‌ ଇଏ କରିବ।
ତୋ ବାପ୍ ବାପା ବାହାରକୁ ଯାଆନ୍ତି।
କି ଆସିଲା ତ ଆମ୍ ହଁ ବାପା ଯାଇକି ରହିକି ବି କାମ କରନ୍ତି। ସେଇ କେଉଁଝର ସାଇଟ୍। ଟାଡେ ପଡନ୍ତି ଯାଇକି ରହିକି କାମ କରନ୍ତି। ଯୋଉଗୁଡା ଦୂର ବାଟ ସେଗୁଡାକ ଟିକେ ଯାଆନ୍ତିିବୁ ବାପା କାମ ପିଲେ ଆଉ ଚାଷ କରିବେନି ପଳେଇବେ। ସେ ବିିଲ ସେମିତି ଅଧା ହେଇଥିବ ବାଇଗଣ ପୋକ ଲାଗନ୍ତୁ ଯାହା ହୁଅନ୍ତୁ ଆଉ ଦେଖିିବାର ନାହିଁ। ଏ ଖରାରେ ବି ବାପାଙ୍କର ଟିକେ ଗୋଡ ପ୍ରୋବ୍ଲେମ ହୋଉଚି ବୋଲିକା ବାପା ମଁ ଛୁଆ ହେଇଥିଲି ବାପାଙ୍କର ଗୋଡ ଭାଙ୍ଗିଥିଲା। ସେ ଗୋଡ଼ ଏନାକେ ମାନେ ବାପା ଚେକା ଆସନ ପକେଇନ୍ତି ତାପରେ ଏଇନାକି ସେ ଗୋଡ଼ ଏତେ ଜୋର ବଥା ହୋଉଚି ବାପା ଚାଲି ବି ପାରୁନାହାନ୍ତି ଠିକ ରେ। ଥଣ୍ଡା ଫଣ୍ଡା ହେଲା ବେଳକୁ ଦେହ ହାତ ବେଶୀ ବଥା ହେଇଯାଉଚି ସେଇଥିପାଇଁ ବାପା ଆଉ ହୁଁ। ବିଲ କାମକୁ କେତେ ମନ ଦଉନାହାନ୍ତି। କାମ ବିଲେ ପଳୋଉଚନ୍ତି। ମାମୁଁ ଜଣେ ଅଛନ୍ତି ତାଙ୍କର ସେଇ ଦୋକାନ ଯୋଉ ସିଏ ତ ପ୍ରାୟ ଟାଇମ ଦିଅନ୍ତି କବାଟ ଝୁଲେଇବାକୁ ଆବା ସେଇ କବାଟ ଝୁଲେଇବାକୁ ପଳାନ୍ତି ଆଉ ଦିଇ ତିନିଟା କବାଟ ଯାହା ଯେତେବେଳେ ମିଳିଲା ସେତେବେଳେ ପଳାନ୍ତି। ଗାଡି ନେଇକି ତ ଯାଉ ହଁ ଗାଡି ନେଇକି ପଳଉଚନ୍ତି ନା ଘରେ ତ ଗାଡି ରୋହୁନି। ମୁଁ ଯାଇଥାନ୍ତି ସେଇ ବର୍ଷା ପକୋଉ ଯେ ଆଉ ଦେଖିଲା ବେଳକୁ ଗାଡି ରହିଲା ନହେଲେ ମୁଁ ଯାଇଥାନ୍ତି ପୁଣି ଏଥର ମୁଁ ତାକୁ କହୁଥିଲି ଆ ରଜରେ ଆସିବ ଆମ ଘରକୁ। ମନା କରୁଚି କଣ ଯିବ କେଜାଣି ଆସିବ ତମେ ରଜକୁ ଆମ ଗାଁକୁ ବୁଲିଆକୁ।
ନା ଲୋ ଝିଅ ତୁ ତୁ ଆମ ଗାଁକୁ ରଜରେ ବୁଲି ଆସେ। ହଁ।
ହଁ ମୁଁ ଗଲେ ତମକୁ ସମସ୍ତଙ୍କୁ ଡାକିକି ନେଇିକି କିି ଆସିବି ଏକା ଥରେ ଆଉ ଉଁ ହୁଁ ହୁଁ।
ହଁ ହଁ ତୁ ଆ ଏଠି ରଜ କରିବା ଆଉ।
ତମ ଗାଁରେ ଦୋଳି ପଡଚି ନା?
ହଁ ପଡିଚି ଦୋଳି ଦୋଳି ସବୁ ଗାଁ ରେ ଦୋଳି ପଡୁଚି ଆମର ଏଇଠି ପଡିଚି ଦୋଳି ଗଛ ଦୋଳି ଲୋ ଝିଅ।
ହଁ ମୁଁ ଗଲେ ଖେଳିବି ଆଉ। ମୁଁ ବୋହୁତ ଦୋଳି ଖେଳେ ଆମ ଗାଁରେ ତ ପୁରା ଝଗଡ଼ା ହୁଏ ଦୋଳି ଖେଳିଆକୁ।
ରଜରେ ଦୋଳି ଖେଳିବା କୁ ଭଲ ଲାଗେ ମଜା ଲାଗେ।
ହଁ ପା। ହୋଉ ତାହେଲେ ରଖୁଚି ଆଉ ପରେ କଲ କରିବି ଆଉ।
ହଁ ହଁ।
ହ୍ୟାଲୋ। ହୁଁ।